ଓ-
ହାଲୋ
ମୋ ଭଏସ ଶୁଭା ଯାଉଛି?
ହୁଁ
ଆଉ କେମିତି ଅଛ?
ହଁ ଭଲ ଆଉ, ତମେ? ତମେ କେମତି ଅଛ? ଉଁ
କଣ କରୁଥିଲ?
କିଛିନାଇ ଶୋଇଚି ଆଉ
ବର୍ଷା ହେଉଛି ସେପଟେ?
ହଁ ବର୍ଷା ହେଉଥିଲା। ଏବେ ଛାଡ଼ିଛି, ଏବେ ଛାଡ଼ି ଯାଇଛି
ଆଛା, ତାହଲେ ଭଲ ପାଗ କରୁଛି ତାହେଲେ
ଉଁ ହୁ ଆଉ କଣ କୁହ
କୁଆଡେ ବୁଲାବୁଲି କରିବାକୁ ଯାଏନୁ କି
ନାଇଁ ବର୍ଷା ଆସିବରେ କୁଆଡେ ଯିବା
ପାଗ ଏବେ ତ ଭଲ ଏବେ ତ ଭଲ ପାଗ ଅଛି ନା
ହଁ ଯିବି ଆଉ ଆଉ ଟିକେ ପରେ
ଏଇଠି କଣ କଣ ଜାଗା ଅଛି ବୁଲି ଯାଇ ପାରିବ
ଫୁଲବାଣୀ ରେ
ହଁ
ଫୁଲ ପାଣିରେ ପାଖାପାଖି ନା ଦୂର
ପୁରା କନ୍ଧମାଳ ଜିଲ୍ଲାରେ କଣ କଣ ସବୁ ବୁଲବା ପାଇଁ ଜାଗା ଅଛି
ହଉ ହଉ କନ୍ଧମାଳ କହିଲେ ପ୍ରସିଦ୍ଧ ଜାଗା କହିଲେ ମନ୍ଦିର ଭିତରେ କହିବାକୁ ଗଲେ ଆମର ବଲସ୍ କୁମ୍ପାରେ ଅଛି ବରାଳ ଦେବୀ ମନ୍ଦିର
ଆଜ୍ଞା
ତାପରେ ଗଲେ ଆମର ବାଲିଗୁଡା ସେପଟେ ହଉଛି ତୁମୁଡି ବନ୍ଦରରେ ଜଳେଶ ପଠା
ଆଜ୍ଞା ଏଇ ଜଲେଶ ହଁ ହଁ ଏଇ ଯୋଉ ଜଲେଶ ପଟା ସେଇଟା କଣ ଚାରିଆଡେ ପାଣି ଅଛି ମଝିରେ ମଝିରେ
ଚାରିଆ ହଁ ପୁରା ଚାରିଆଡେ ପାଣି ଅଛି ମି ମନ୍ଦିରେ ମନ୍ଦିର ଅଛି କାଠର ପୋଲ ଅଛି
ଆଛା ନା ଯାଇନି କେବେ
ହୁଁ ହୁ ଭଲ ହେଇଛି ମନ୍ଦିର
ସେଇଟା ଜଲେଶପଟା କହନ୍ତି କି ମନ୍ଦିର ଅଛି ସେଇଟା ଶିବ ମନ୍ଦିର ନା ଆଛା- ଆଉ ଗୋଟେ ବାଲିଗୁଡାାରେ ବେ ଆଉ ଗୋଟେ ବି କିଛି ଗୋଟେ ମନ୍ଦିର
ବାଲିଗୁଡରେ ପାଟଖଣ୍ଡା
ଏବେ ନୂଆ ଅଷ୍ଟ ଧାତୁକୁ ନେଇକି କିଛି ଗୋଟେ ମନ୍ଦିର ନୂଆ ରେ ପ୍ରତିଷ୍ଠା ହେଇଛି
ଏବେ
ଏବେ ମାନେ ଏଇ ଦୁଇ ତିନି ବର୍ଷ ମଧ୍ୟରେ
ହ ନାଇଁ ମୁଁ ଜାଣିନି
ଆଜ୍ଞା ମୁଁ ବି କିଛି କିଛି ଶୁଣିଥିଲି କି ଅଷ୍ଟ ଧାତୁ କ ନେଇକି ସେ ମନ୍ଦିରରେ ସ୍ଥାପିତ କରାଯାଇଛି କିଛି ଗୋଟେ ବାଲିଗୁଡାରେ ନୂଆ ମନ୍ଦିର ସ୍ଥାପିତ ହେଇଛି ବୋଲି ଶଣିଥିଲି
ହଁ ଏଇଚ ବାଉ ତାପରେ ଗଲେ ଆମର ମନ୍ଦିର ଭିତରେ ତ ମୁଁ ଏତିକି ଜାଣିଛି
ଚକାପଦର ଯୋଉ ବିରୁପ
ହଁ ହଁ ଚତାପାଦ ବିରୁପତି ମନ୍ଦିର ଡଉଙ୍ଗି ମନ୍ଦିର
ଏଇ ଡୁଙ୍ଗୀର ଶିବ ଯୋଉ ଶିବ ମନ୍ଦିର ତ
ହଁ
ସେଠି ଆଜ୍ଞା ସେଠି
ହୁଁୁ
କଣ କି ଶିବ ମନ୍ଦିର ନିଜେ ହିଁ ଉତ୍ପନ୍ନ ହେଇଛି କଣ ସେମିତି ଅଛି ନା
ହଁ ସେଟା ଫୋଟା ଲିଙ୍ଗ ବୋଲି କହୁଛନ୍ତି
କି ଲିଙ୍ଗ
ଫୁଟାଲିିଙ୍ଗ ମାନେ ଏବେ ଦେଖ କେତେଟ ମନ୍ଦିରରେ କଣ ଆମର ଦେବଲିଙ୍ଗଟା ବାହାରୁ ଆଣିକି ରଖୁଛନ୍ତି ପୂଜା କରୁଛନ୍ତି ନା
ଆଜ୍ଞା
ଆଉ ସେଇଠି କିନ୍ତୁ ସେଠା ମାନେ ସେଠି ହିଁ ବାହାରିଥିଲେ ତ ସେଇଥିପାଇଁ ସେଟା ମନ୍ଦିର ପଚିଷ୍ଟା କରାଗଲା।
ଆଛା।
ଡ ଡୁଙ୍ଗୀ ମନ୍ଦିର ଯୋଉଟା, ହୁଁ।
ଏତିକି ଆଉ ଯୋଉ ହଁ କହୁନ ନାଇ ନାଇ କୁହ। ନାଇଁ କୁହ
ଆଉ ଆମର ପାହାଡ଼ ଅଛି। ମୁଣ୍ଡାସୋରୁ ଜଉଦେଗିରି ମୁକୁଲିଙ୍ଗିଆ,
ଏବେ ଶୀତ ଦିନ ହଁ ମୁକ୍ଲିଙ୍ଗିଆ ଯାଇଛି।
ହୁଁଁ।
ମୁଁ ହଁ ମଣ୍ଡାସରରୁୁ ବି ଯାଇଛି। ଏବେ ନାଇଁ ମୁକଲିଙ୍ଗ ନାଇଁ ଦାରିଙ୍ଗବାଡି କେବେ ଯାଇନି।
ହୁଁ ହୁଁ। ଦାରିଙ୍ଗବାଡ଼ି ଟା ମିସ୍ କରିଦେଇଛ।
ଆଜ୍ଞା ମୁଁ କେବେ ଯାଇପାରିନି ଶୀତ ଦିନରେ ଦାରିଙ୍ଗବାଡ଼ି,
ହୁଁଁ।
ଏବେ ଯୋଉ ନୂଆରେ ଗୋଟେ ଜାଗା ବାଲିଗୁଡାର ଆଖପାଧି ଗୋଟେ ଜାଗା ଟା ଥିଲା।
ଜାକିିକିଆ
ଜାକିକିଆ ଆଜ୍ଞା ଆଜ୍ଞା ଯାଇଛନ୍ତି? ଯାଇ ଯାଇଛୁ କି ସେ ଜାଗାକୁ?
ନା ବାଲି ଗଡା ଯାଇନି। ସେଇଟା ପ୍ଲାନ୍ ହେଇନି ପୁରା ଯିବୁ ଏ ବର୍ଷ ବୋଲି ଭାବିଛୁ।
ଆଛା ଆଉ କଣ ବୁଲିବା ଜାଗା ଅଛି?
ଆଜ୍ଞା।
ଆଉ କଣ ବୁଲିବା ଜାଗା ଅଛି?
ଆଉ କଣ ଜଳପ୍ରପାତ
ନାଇଁ ଏମିତି ମାନେ ମନ୍ଦିର ହଉ କି କିଛି ଉପତ୍ୟକା ଭଳି ଆଉ କଣ ଅଛି?
ମୁଁ ଜାଣି ତ ଆଉ ମୁଁ ଜାଣିନି କନ୍ଧମାଳ ଭିତରେ ଆଉ କଣ,
ଆଉ ଅଛି ଆମର ଘାଟି।
ତମେ କଣ ଜାଣିଛ କୋଉ ଘାଟି କଳିଙ୍ଗ ଘାଟି?
କଳିଙ୍ଗିଆ ଘାଟି ହଉ କି ଏପଟ ଯୋଉ ଖଜୁରୀ ପଡା ଦେଇକି ଯାଇକ କି ଘାଟି କୁହନ୍ତି? ଗାଡିଆ ପଡା ଖାଟି।
ହୁଁ।
ସୁନ୍ଦର ଲାଗେ।
ହଁ ଏବେ ଏବେ ମ ମଜା ଲାଗିବ। ବର୍ଷା ପଡିଥିବ ନା।
ଆଜ୍ଞା ବୋଧେ ହୁଏ ବର୍ଷା ଆଉ ଶୀତ ଦିନରେ ଭଲ ଲାଗିବ।
ହଁ ଖରା ଦିନରେ ଟିକେ କଷ୍ଟ।
ଆଜ୍ଞା।
ହୁଁ।
ମେଘ ପୁରା ଘୋଡ଼େଇକି ରଖିଥିବ ସବୁ ପାହାଡ଼
ହଁ ହଁ। ବର୍ଷାରେ ଭିଜି ଭିଜି ବୁଲିବାକୁ ମଜା ଲାଗିବ ନା ଆଉ,
ନା ମ ତାହେଲେ ବର୍ଷା ପସନ୍ଦ କି ତମକୁ ବର୍ଷା ଋତୁ ହ୍ୟାଲୋ। ହ୍ୟାଲୋ। ଶୁଭା ଯାଉଛି ମୋ କଥା? ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ଶୁଭା ଯାଉନି? ହଁ।
ଶୁଭା ଯାଉନଥିଲା।
ହଁ।
ହଁ କୁହ।
ବର୍ଷାରେ ଓଦା ହେଇ ହେଇ ମଜା କରୁଥିଲି।
ଆପଣଙ୍କୁ ବର୍ଷାଋତୁ ତାହେଲେ ଭଲ ଲାଗେ କି?
ହୁଁ।
ମାନେ, ବର୍ଷାଋତୁରେ କୋଉ ଜାଗା ବୁଲୁ ବୁଲିବାକୁ ଭଲ ଲାଗିବ?
ପାହାଡ଼।
ଆଉ
ପାହାଡ ଆଉ ଜଳପ୍ରପାତ।
ବର୍ଷା ଆଚ୍ଛା, ଜଳପ୍ରପାତ ଗୁଡିକରେ ଅଧିକ ସେ ସମୟରେ ପାଣି ଆସେ ନା?
ହୁଁ।
ପାହାଡରେ ବର୍ଷା ଭଲ ଲାଗିବ?
ହୁଁ ମୁକଲିଙ୍ଗିଆ।
ଯିବାକୁ ଯଦି ହଁ ମୁକିଲିଙ୍ଗିଆ ତ ଯାଇଛି, ହେଲେ
ବର୍ଷାଦିନେ ଯାଇଛ?
ନାଇଁ।
ଉମ୍ ସେଥିପାଇଁ ଜାଣିନ ଆଉ।
ଖରାଦିନରେ ଯାଇଥିଲି।
ହୁଁ ଉଁ, ବର୍ଷାଦିନ ନହେଲେ ଶୀତଦିନରେ ଯିବ ବୋଲି ମଜା ଲାଗିବ।
ଆଜ୍ଞା।
ବର୍ଷାଦିନରେ, ଶୀତଦିନରେ ଯିବ ମଜା ଲାଗେ। ହୁଁ।
ମା ଆଉ କୋଉ ଜାଗା ଏନ୍ତି ଭଲ ଲାଗିବ, ବର୍ଷାଦିନରେ ବୁଲିବା ପାଇଁ?
ବର୍ଷାଦିନେ କହିଲେ କଣ ଆଉ କେଜାଣି? କଣ ଆଉ
ମତେ ତ ସମୁଦ୍ରକୂଳରେ ଭଲ ଲାଗିବ, ବର୍ଷାଦିନ।
ହଁ ହଁ। ଭଲ ଲାଗିବ ତ।
ନାଁ?
ହୁଁ ହୁଁ।
ଖାଲି ଅଧିକ ପାଣି ଆସିଲେ, ଜୀବନର ଭୟ ଖାଲି ଆଉ।
ହଁ ସେଇଟା ଆଗା ବି ଗୋଟେ ଡର ଆଉ।
ଆଉ ବୋଧେ ସେ ସମୟରେ କେରଳ ପାଖାପାଖି ବୁଲିଗଲେ
କେଳରର ଯୋଉ ରାସ୍ତା ଯାକ, ଚାରି ସାଇଡ ପାଣି ଥିବ
ଭଲ ଲାଗିବ ବୋଧେ, ଚାରିଆଡେ ପାଣି, ନଳିଆ ଗଛ ସବୁ
ହଁ।
ସେଇଠି ଉପଭୋଗ କରିହବ ପ୍ରକୃତିର ଦୃଶ୍ୟକୁ।
ହଁ ପରା।
ବୋଧେ ହୁଏ ପଣ୍ଡିଚେରୀ ବି ଯାଇହବ।
ହୁଁ ସାଡେ ମଜା ଲାଗେ। ବର୍ଷାଦିନ, ଶୀତଦିନ ଯୋଉ ଜାଗା ଭଲ ଲାଗିବ। ଆ ପର୍ଯ୍ୟଟନ ସ୍ଥଳୀ ଆଗ।
ବର୍ଷା ଦିନ ବୋଧୁହୁଏ ଏତେ ଭଲ ନଥିବ ବୁଲିବା ପାଇଁ। ଯଦି ଯିବା ଆସିବାର ସୁବିଧା
କରିପାରିବନି ମଜା କରିପାରିବନି ଆଉ।
ଆଜ୍ଞା କିଛି ଅସୁବିଧା ଆଜ୍ଞା ଶୀତ ଦିନରେ ବୁଲିବା ପାଇଁ ଭଲ ଉପାୟ।
ଉଁ ହୋଉ। ହୋଉ ଠିକ୍ ଅଛି ରଖୁଚି।
ହୋଉ।
ହଁ।